ହ୍ୟାଲୋ।
ହଁ ଆପଣଙ୍କୁ ମୋ କଥା ଶୁଣାହଉଥିଲା କ୍ଲିୟର।
ଆଜ୍ଞା।
ମୋ କଥା ଆପଣଙ୍କୁ କ୍ଲିୟର ଶୁଣାହଉଚି ତ?
ଆଜ୍ଞା ଆଜ୍ଞା ପୁରା କିଲାର ଶୁଭା ଯାଉଚି। ଇଏ କଣ!
କଣ?
ଅଁ ମୋର ଜଣେ ଉଁ ଅ ପୁରୁଷ ବନ୍ଧୁ ତାଙ୍କର କାହା ସହିତ ଗୋଟେ ସୁନ୍ଦର ଝିଅ ସହିତ ଫଟ ଉଠେଇଛନ୍ତି, ଛୋଟିଆଟେ।
ଆଚ୍ଛା, ଆପଣଙ୍କୁ ଯିଏ ଏବେ କଲ୍ କରୁଥିଲେ।
ନାଇଁ ନାଇଁ ସିଏ ନୁହଁ। ଆଉ ଜଣେ।
ଆଉ ଆପଣଙ୍କ ପରମ୍ ମିତ୍ର।
ନାଇଁ ପରମ ମିତ୍ର ସେ ଶୁଣିମୋର।
କାହାଙ୍କ କଥା କହୁଚନ୍ତି। ଆପଣଙ୍କର ତ ବୁଲି ଯାଇଥିଲେ, ଆପଣଙ୍କର ତ ବହୁତ ପୁରୁଷ ମିତ୍ର।
ନାଇଁ। ନାଇଁ ମ। ମୋର କୋଉଠି ପୁରୁଷ ମିତ୍ର ଅଧିକା, ମୋ ଥୁଁ ସରି ନାଲି ମ୍ୟାଡାମ ଙ୍କ ଠାରୁ ତ କମ୍।
ଆଚ୍ଛା।
ଆଜ୍ଞା। ମୋର ଏମିତି କେହି ଏତେ ଅଧିକା ନାହାନ୍ତି ପୁରୁଷ ମିତ୍ର। ମୋର୍ ତ କମ ପୁରୁଷ ମିତ୍ର ଅଛନ୍ତି।
ଆଚ୍ଛା ଆଚ୍ଛା, ମୁ ବୁଝିପାରୁଛି, ମୁଁ କାଁଇନା ଏ ସବୁ ସମ୍ବନ୍ଧରେ କାଇଁ ଟିକେ କମ୍ ହିଁ ବୁଝିପାରେ। କାହିଁନା ମୋର ତ ଜମାରୁ ନାହାନ୍ତି।
ହୁଁ। ଆପଣଙ୍କ ଜମା ନାହାନ୍ତି। ନୀତିଶ କିଏ ତାହେଲେ? ସୌମ୍ୟ ଅ ତ ଚ୍ଛାଡ଼ନ୍ତୁ, ସୌମ୍ୟ ନୁହଁନ୍ତି ଆପଣ
ସେଇଆ। ସେଇ ଜଣେ ଦି ଜଣ ମଣିଷ ସେ ମଣିଷରେ ଗଣା ବି ନୁହନ୍ତି।
ତିଇ ବାବା କିଏ? ବିଭୂତି ବାବା ଯାହ
ନା ନା ଆପଣ ଭୁଲ ବୁଝନ୍ତି, ସେ କୌଣସି ମିତ୍ର ଫିତ୍ର ନୁହନ୍ତି। ସିଏ ତ ମୋ ନା ବି ଭୁଲି ଯାଇଥିବେ ବଧେ।
ଆଜ୍ଞା ନିଶ୍ଚିନ୍ତ। ଆପଣ ନାଁ ଖାଲି ସେ ଭୁଲି ଯାଉଥିବେ।
ମୁଁ ବି ଭୁଲିବାକୁ ଚେଷ୍ଟା କରୁଛି। ସିଏ ତ ନିଶ୍ଚିିତ ଭୁଲିକି ଯାଇଥିବେ। ସେ ବୋଧେ ଏବେ ମୋ ମୁହଁ ଦେଖିଲେ ବଧେ ନହିିଁ ଚିହ୍ନି ପାରନ୍ତି।
ସିଏ ତ ଗ୍ରୁପ ରେ ମେସେଜ କରିଛନ୍ତି, ଆପଣ କଣ ପାଇଁ ତାଙ୍କୁ ରିପ୍ଲାଏ ଦଉନାହାନ୍ତି?
ସିଏ ମତେ ମେସେଜ କରୁନାହାନ୍ତି। ସିଏ ସେଇ ଗ୍ରୁପ ରେ ଥିବା ଆହୁରି କେତୋଟି ସୁନ୍ଦର ଝିଅଙ୍କୁ ବଧେ ମେସେଜ କରୁଛନ୍ତି।
କେଜାଣି ସେ ଜାଣିଥିବେ? ଆଲଫା ବି ଆସିଗଲାଣି କି? ଥିଏଟର ରେ।
ହ ଓ ଆଲିଆ ଭଟଙ୍କର ମୁଭି ଟିଏ।
ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା। ମୁଁ ତାର ଗୋଟେ ରିଲସ ରେ ଦେଖଥିଲି, ବାକି ମୁଁ ଜାଣିନି ସେଟା ମୁଭି କୁ ଆସିଚି କି ନ ଆସିଚି।
ହୁଁ। ଆଜ୍ଞା ଆଜ୍ଞା। ମୁଁ ବି ଦେଖୁଥିଲି, ସେଇଟା ଆସିଛି ନା ଆସିନି ମୁଁ ବି ଜାଣିନି। ତାକୁ ଗୁଗଲ ରେ ସର୍ଚ୍ଚ ଟା ମାରିଦେଲେ ଜଣା ପଡିଯିବନି, ଆସିଛି କି ନାଇଁ? ମତେ କାହିଁ କେଜାଣି ନିଦ ଲାଗିଲାଣି ବୋଉ ତୁମ୍, କ ମାନେ, ମୁଁ ଶୋଇକି କେତେଥର ଉଠିଲଣି ମତେ ନିଦ ଲାଗୁଛି ଫିର ବି। କଣ କରିବି କହିଲେ?
ତାରେ ଆପଣଙ୍କୁ ଏମିତି କଣ ଲାଗୁଚି ଆଜି ତ ମେ ଜମାରୁ ଶୋଇନି ଆ ମତେ ତଥାପି ନିଦ ବି ଲାଗୁନି।
ତ ମତେ ବହୁତ ଜ ହେ ଏବେ ହାଇ ଆସ ଦେଖୁଛି ଶୁଣି ପାରୁଛନ୍ତି ତ।
ହମୁଁ ଶୁଣି ପାରୁଛି।
ମୁଁ ପୁଣି ସେ ଷ୍ଟୋରିଟା ରଖିଲି ସେ ଷ୍ଟୋରୀ ବି କୁଆଡେ ପଳେଇଗଲା ମୋତେ ଲାଗୁଛି ଆଉ ସେ ଦିଟା ଏକାଭଳିଆ ଦେଖାଯାଉଥିବ ଷ୍ଟୋରୀ ଦିଟା ପାଇଁ ଏକା ସାଙ୍ଗେ ପଡିଯିବ ଯଦି ଆପଣ ଦେଖନ୍ତୁ ତାହେଲେ ମତେ ମେସେଜ କରିବେ ବୁଝିପାରିଲେ?
ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଦେଖିଲି ଆପଣଙ୍କୁ ନିଶ୍ଚିନ୍ତ ଗୋଟିଏ ମେସେଜ ଟିଏ କରିବି।
ଆଜ୍ଞା। ହଁ ବା ତିନି ଜୁଲାଇ ରେ ପଡିଯାଇଛି। ତିନି ଜୁଲାଇରେ ପଡ଼ିଛି।
ଆପଣଙ୍କୁଁ ମୁଁ କହୁଛି। କହୁଥିଲି କି ଆପଣ? ଦେଖିଲେ ଆମେନ୍ ସି
କଣ?
ଆମେନ୍ସି ଦେଖିଲେ ଯୋଉଟା ମୁଁ କହୁଥିଲି ଆପଣଙ୍କୁ ଦେଖିବା ପାଇଁ।
ଆମେନ୍ସି କଣ ସେଇଟା?
ଛାଡ ଆପଣ ଭୁଲିଗଲେ ସେ ସିରିଜରେ ସିରିଜରେ ଯୋଉ ଥିଲା ଗୋଟେ କଣ ତ? ଫିଲିପାଇନ୍ସ ଡ୍ରାମା।
ଆଜ୍ଞା ନା ନା ମୁଁ ସେଇଟା ତ ଦେଖି ନାହିଁ। ଆଜ୍ଞା ଆପଣ ଟିଚ ୟୁ ଲେସନ ଯୋଉ କହୁଥିଲେ ସେଇଟା ଦେଖିଛନ୍ତି?
ସେଇଟା ମୁଁ ଦେଖିନାହିଁ ବା ତା ବଦଳରେ ମୁଁ ନେ ଭର ଏଣ୍ଡିଙ୍ଗ ସମରଟା ପୁରାଟା ସାରିଦେଲି।
ଓ ସାରିଦେଲି ଆପଣଙ୍କ ସାରି ନଥିଲେ କି ସେଇଟା?
ସେଇଟା ମାନେ ଏବେ ସରିଲା ନା ତାଙ୍କର ସେ ସବୁ ଦିନ ସେ ଛାଡୁଥିଲେ।
କେତେଟା ଟୋଟାଲ ଏପିସୋଡ କି?
ଏ ଟ୍ବେଣ୍ଟି ନାଇନ ଟା ଏପିସୋଡ ଅଛି ସେଥିରେ।
ଆଜ୍ଞା କେତେ ମିନିଟ୍ ଆ ଚାଳିଶ ପଇଁଚାଳିଶ ମିନିଟ୍ ବୋଲି ବୋଧେ।
ସବୁ ଚାଳିଶ ପଇଁଚାଳିଶ ୱାନ ହଁ ପଇଁଚାଳିଶ ମିନିଟ ଠିକ କହିଛନ୍ତି। ତା ହିନ୍ଦୀ ଟବିଂ ଟା ଆସିନି କିନ୍ତୁ।
ଆଜ୍ଞା ହଁ ହଁ ମତେ ଲାଗିଲା ଆପଣ କହିବେ ଆସିଗଲେଣି ବୋଲି ଆସିନି ମୁଁ ପରଫେକ୍ଟ ବ୍ରାଉନଟା ଆକୁ ଦେଖି ସାରିବି ତାପରେ ଯାଇ ଯୋଉ କଥା।
ଆଚ୍ଛା ଆପଣ ସେଟା ଦେଖିନାହାନ୍ତି ଏପର୍ଯ୍ଯନ୍ତ।
ନାଇଁ ଆପଣ ସେଟା ରିଲରେ ଫିଲେ ଦେଖିଦେଲେ ମୁଁ ତଠି ଦେଖିଛି ଆଜି ତ ଦେଖ
ମୁଁ ବି ଦେଖି ନାହିଁ ମୁଁ ବି ସେଇଟା ଦେଖି ହିଁ ନାହିଁ। ସେଇଟା ମତେ ଲାଗୁଛି ସେଇଟା ଟିକେ ବୋରିଙ୍ଗ ଅଛି ସେଥିପାଇଁ ମତେ ଦେଖିବାକୁ ଇଚ୍ଛା ହଉନି।
ହୁଁ ସେଇଟା ମତେ ତ ଟିକେ ଇଚ୍ଛା ଥିଲା ଦେଖିବାକୁ ଯେହେତୁ ସେଇଟା ମୁଁ ଦେଖିବି ଆଉ ସେମିତିରେ ବି ସେଇଟା ହିନ୍ଦୀରେ ଆସ
ଆପଣ ସେଇଟା ତ ଦେଖିଲେନି ସେଇ ହିରୋଇନଙ୍କର ଆଉ ଗୋଟେ ଯୋଉ ଲାଇଫ କିଗ ୱିଥ ଆଞ୍ଜେରିସଟା।
ଆଜ୍ଞା ଆଜ୍ଞା ସେଇଟା କାହିଁକି ଜାଣି ମତେ ଦେଖୁଥିଲି ଦି ତିନିଟା ଏପିସୋଡ ଦେଖିଛି ଆଉ ଏମିତି ଜାଣିଛ ତା ଭିତରେ କଣ କଣ ହେଇଛି ବେଶୀ କିଛି ଦେଖିପାରନି।
ମୁଁ ଯୋଉ ଜିନିଷଟା ଆପଣଙ୍କୁ କହିବି ସେଇ ଜିନିଷକୁ ଛାଡିକି ଆପଣ ସବୁ ଜିନିଷ ଦେଖିବେ। ଏଇଟା ବୁଝି ସାରିଲଣି ସେଥିପାଇଁ କି ସେଥିପାଇଁ କି ମୁଁ ଭାବୁଛି? ଆପଣଙ୍କୁ ମୁଁ କହିଲେ ବି କେତେ ଆପଣଙ୍କୁ ନ କହିଲେ ବି କେତେ?
ଆରେ ନାଇଁ ନାଇଁ ନେଭର ଏଣ୍ଡିଂ ସମର ଟା ମୁଁ କହିଥିଲି ବୋଧେ ସେଇଟା କୋଉଠି ମିଳିବ ଆପଣ କହିଲେ ମୁଁ ଦେଖି ଦେଖି ସାରିଲେଣି ସେଇଟା ତ ମୁଁ ନିଶ୍ଚିନ୍ତ ଦେଖିନି। କଣ କହିଲେ ମେନ ହଉଛି ମତେ କିଏ ସଜେଷ୍ଟ କଲେ ମୁଁ ଦେଖନ ମାନେ ମତେ ଯୋଉଟା ଇଚ୍ଛା ହଉଛି ମୁଁ ସେଇଟା ଦେଖୁଛି।
ହଁ ହଁ ହଁ। ସେମିତି ହୁଏ ହୁଏ ବେଳେ ବେଳେ ଆପଣ ଯଦି ଗୋଟେ ଜିନିଷ ବିଷୟରେ ଶୁଣିଦେବେ ଜଣଙ୍କ ଠାରୁ ଆପଣଙ୍କର ପୁରା ପ୍ଲଟ୍ ଟା ହିଁ ଖରାପ ହେଇଯିବ ଆଉ ଆପଣଙ୍କୁ ଦେଖିବାକୁ ଇଚ୍ଛା ହବନି ସେମାନେ ବ୍ରଏଲର ଭଳିଆ ଲାଗିବ।
ଆଜ୍ଞା ଆଜ୍ଞା ଠିକ୍ କଥା ଠିକ୍ କଥା ଠିକ୍ କଥା କହିଛନ୍ତି ଆପଣ।
ସେଇଥିପାଇଁ କି ଆପଣଙ୍କୁ କାହାକୁ କହିବା କଥା ନୁହେଁ ମାନେ ଆପଣଙ୍କୁ କହିବା କଥା। ତାର ଯୋଉ ସଜେଷ୍ଟେ କରିବା କଥା କିନ୍ତୁ କହିବା କଥା ନୁହେଁ କି ସେଥିରେ ହେଲା କଣ। ନହେଲେ ନହେଲେ ସେ ଲୋକର ଇଛା କମିଯଏ ଦେଖିବା ପାଇଁ।
ଆଜ୍ଞା ମୁଁ ଭାବୁଚି ରିଲ୍ ପଠେଇବି ବୋଲି କିନ୍ତୁ ରିଲ୍ ମୁଁ କିଛି ମୋର ଏତେ ଭଲ ହିଁ ଆସୁନେହିଁ।
ଆଚ୍ଛା କାହାକୁ ପଠେଇବେ ଆପଣ ପୁରୁଷ ମିତ୍ରଙ୍କୁ।
ଆଜ୍ଞା। ମତେ ବହୁତ୍ ସାରା ପଠେଇଲେଣି ଯେହେତୁ ମୁଁ ତ ଆଟଲିଷ୍ଟି ଗୋଟେ ଦିଟା ତାଙ୍କୁ ପଠେଇଥାଆନ୍ତି। କିନ୍ତୁ ମୋତେ ମୁ ମୋ ମୋର ଖାଲି କପଲସ୍ ମାନଙ୍କ ରିଲସ୍ ଆସୁଛି ତ ମୁଁ ଏଥିରେ
ଆଚ୍ଛା୍ ହଉ ଯାହାବି ଆପଣଙ୍କର ଆସୁଚି ସେଇଆା ପଠେଇ ଦିଅନ୍ତୁ।
ଆଁ କେମିତି କପଲ୍ ସ୍ ତାଙ୍କୁ ପଠେଇ ପାରିବ ମୁୁ।
ତାଙ୍କର ତ ମଝିରେ ମଝିରେ ମୁଡୁ ସୁଇଙ୍ଗିସ୍ ଧରୁଚି ତାହେଲେ ଆପଣ ବି କାହିଁକି ନ ଭରିବେ ପୁଣି ଆପଣ ଆପଣ ତ ଜଣେ ମ ମହିଳା ଜଣେ।
ନାଇଁ ଆଜ୍ଞା ହେ କାହିଁକି ସେମିତି ତାଙ୍କରି ଭଳିଆ ହବୁ କହିଲେ।
ତାଙ୍କରି ଭଳିଆ କେମିତି ନ ହେବେ କହିଲେ।
ଆଜ୍ଞା।
ତାଙ୍କ ଭଳିଆ କେମିତି ନହବେ କହିଲେ?
ମୁଁ ହେବାକୁ ଚାହିଁ ନାହିଁ ଆଜ୍ଞା ତାଙ୍କ ଭଳିଆ। ଜୋ ଇସ୍ଥତରା ସେ ଦୁନିଆ ଜହାଁ ମୁଁ ଆଜ୍ଞା ଗୀତ ଗାଇ ଦୋଉଚି ବାଉଳାରେ ଆପଣ ଟିକେ କ ମନା କରୁନାହାନ୍ତି।
ନା ନା ଆପଣଙ୍କ ଗୁଣ ଆପଣଙ୍କୁ ସରି ଗୀତ ବି ବହୁତ୍ ଭଲ ଲାଗୁଚି ମତେ।
ଆଜ୍ଞା ଧନ୍ୟବାଦେ। ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ।
ଆପଣଙ୍କ ଗୀତ ଭଲ ଆପଣଙ୍କର ସବୁ ଭଲ।
ଆଁ ଆଁ ଆମର ସବୁ ବଢିଆ ହା ହା ହା ହା ଆପଣ ଟିକେ ଅଧିକା କହିଦେଲେନି।
ନା ନା ଆପଣ ଜଣେ ଗୋଟି ଏ ପ୍ରଗ ବହୁତ୍ ବଢିଆ ମଣିଷଟି ଏ।
ଆଜ୍ଞା କି ନିଶ୍ଚିନ୍ତ ଭାବରେ। ଆଉ କଣ କୁହନ୍ତୁ ଆପଣ?
ଆଉ କଣ ହିଁ କହିବି କାଲି ପୁଣି କଲେଜେ ଯିବା ସେଇ ପୁରୁଣା ଜିବନ ସେଇ
ଉଁ ମତେ ଜମା ଇଚ୍ଛା ହଉନି ଯିବା ପାଇଁ ବୁଝିଲେ କି?
ସେଇୟା। ଖାସ୍ କରିକି କିଛିଟା ସେଇ ଶିକ୍ଷକ ମାନଙ୍କ କ୍ଲାସ୍ ଆଟେଣ୍ଡେ କରିବାକୁ ତ ଜମାରୁ ଇଛା ନାହିଁ। ଏଇ କିଛିଟା କଣ ହୋଉଚି କାହାର ବି ବଧେଇ ଇଛା ନାହିଁ କାହିନା ମୁଁ କିଛି ବୁଝି ହି ପାରୁନି ସେ କଣ କହିବାକୁ ଚାହୁଁଛନ୍ତି?
ଆମ ମତେ ଲାଗୁଚି ଆମ ମାଇଣ୍ଡି ଟା ଏମିତି ହେଇଗଲାଣି କିଛି ବୁଝିବା ପାଇଁ ଚାହୁଁନି ସିଏ।
ହଁ ତାଙ୍କ କଥା କିଛି ବୁଝିବାକୁ ଚାହୁଁନି ପରୀକ୍ଷା ପୂର୍ବ ଦିନ ଖାଲି ଏପଟ ସେପଟ ହୋଉଚି ତାପରେ କୁଆଡୁ କଣ ଖୋଜିକି ଖାଲି ଚେଷ୍ଟା କରୁଚି। ସେ ଚାରି ଖଣ୍ଡ ମାର୍କ ଆଣିବା ପାଇଁ।
ଆଜ୍ଞା ଆଜ୍ଞା।
ସେଠି ସେ ଚାରି ଖଣ୍ଡ ମାର୍କ ବି ରହୁନି। ଶେଷରେ ଏ ଯାଇକି ଆମର କିଛିଟା ବନ୍ଧୁ ମାନେ ପଛରେ ପଢା ଆରମ୍ଭ କରିକି ମାନେ ତାଙ୍କର ସବୁ ଲାଷ୍ଟର ହେଇକି ସେଟି ସେ ଆମର ତ ଅଧିକ ଏଇଜି ପିଏ ରଖିଛନ୍ତି।
ଆଜ୍ଞା ଆଜ୍ଞା ନିଶ୍ଚତ ଭାବରେ। ତମେ ଘର ସେଇ ଯୋଉ କହୁଥିଲି ଆପଣଙ୍କୁ ସେଇ ଯୋଉ ପରେସ ବନ୍ଧୁ।
ଯାହାଙ୍କୁ ମୁଁ ଚହ୍ନି ନେଇଁ।
କାଇଁ ଚିହ୍ନି ଚନ୍ତି। ଇସ୍‌ ଇଏବି କହୁଛନ୍ତି ଆପଣଙ୍କର କଣ ସରିନି ଏଯାଏଁ ମୁଁ କହିଲି ଆଜ୍ଞା ଆଜ୍ଞା ଆଉ ଗୋଟେ ମିନିଟ୍। ସେ ମତେ କହୁଛନ୍ତି ହେୟାର ଚୁଟି କହୁଛନ୍ତି ମତେ।
ଆଛା ଆଛା ବୁଝିପାରୁଛି ଆପଣ ମିତ୍ର ତାର ଘନିଷ୍ଠତା ଉପରେ ମୁଁ ନିଶ୍ଚିନ୍ତ। ଆଲୋକପାତ କରିପାରୁଅଛି।
କଣ କହୁଛନ୍ତି ଆପଣ?
ଆଲୋକପାତ।
ଆଜ୍ଞା ଆଜ୍ଞା।
ଗଭୀର ଅନୁପାତ।
ହୁଁ ଆଜ୍ଞା ଆଜ୍ଞା।
ସମାନୁପାତ। ଯେତିକି ମୁଁ ଶବ୍ଦ ଜାଣିଛି ସବୁ ଆପଣଙ୍କ ଉପରେ ପ୍ରୟୋଗ କରିବାକୁ ଚେଷ୍ଟା କରିବି।
ଆଜ୍ଞା ଆମ ପାଖରେ ତ ଆଉ ପ୍ରୟୋଗ କରିବା ପାଇଁ କୌଣସି ଅ ଶବ୍ଦ ମଧ୍ୟ ରହିଲା ନାହିଁ।
ତା ଆଛା। ହଁ ମୁ ନିଜେ ଛୋଟ ବେଳେ ଯେତେବେଳେ ବିଦ୍ୟାଳୟକୁୁ ଯାଉଥିଲି ଇସ୍କୁଲକୁୁ ବୁଝିପାରିବେ ଆପଣ। ସେତେବେଳେ ଯେତିକି ସରଳାର୍ଥ ମୁଁ ଜୀବନରେ ଲେଖିଥିଲି ସେ ସବୁ ସରଳା ଅର୍ଥର ଶବ୍ଦ ଗୁଡାକ ଆପଣଙ୍କ ପାଖ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ। ହଉ ତାହେଲେ ଆପଣଙ୍କୁ ମୁଁ ସମୟ ପରେ ଯୋଗାଯୋଗ କରୁଅଛି ଧନ୍ୟବାଦ।
ନିଶ୍ଚିତ।